କେଜାଣି ସେ କଣ ଆପେ ଆପେ ହଉଚି।
ଆପେ ଆପେ କଟି ଯାଉଚି ବୋଧେ।
ହଁ ତ ମାଛ ତରକାରି ମୋର ଅଧା ହେଇଗଲା ସେ ବିଷୟରେ କହିବା। ତ ମାଛ ସେଥିରେ ତମେ ଅଦା ରସୁଣ ବ ଯୋଉଟା ଛେଚା ଦବ ତାକୁ ଟିକେ କଷି ସାଇଲା ପରେ ତମେ ପିଆଜରେ ଯେତେବେଳେ ଟମାଟୋ ଭାୁଜୁଥିବ ସେଇ ସମୟରେ ତମେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଟିକେ ପକେଇଦବ। ତ ସିଏ ଟିକେ ତେ ମାନେ ଲଙ୍କାଗୁଣ୍ଡ ଯେତେବେଳେ ଟିକେ ତେଲରେ ପଡିବ ସେଇଟା ଟିକେ ରଙ୍ଗ ହେଇଯାଏ ମାନେ ମାଛ ତରକାରୀ କଲା ବେଳେ ଟିକେ ନାଲି ନାଲି ରଙ୍ଗ ଦେଖାଯାଏ। ତ ସେଇଥିପାଇଁ ତ ମୁଁ ତେଲରେ ଟିକେ ପକେଇ ଦିଏ ଲଙ୍କାଗୁଣ୍ଡ। ତ ଅଦା ରସୁଣ ବଟା ଦେଇସାରିଲା ପରେ ତ ମୁ ଚିକେନ ମସଲା ପକାଏ ଗରମ ମସଲା ପକାଏ। ଆଉ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଏସବୁ ଦେଇକି ଟିକେ ପାଣି ଦେଇକି ମୁଁ ତାକୁ କଷିଦିଏ। କଷେଇ ବା ହେଇଗଲା ପରେ ମୁଁ ତା ଦେହରେ ଆଳୁ ପ ପକେଇକି ଫେରେ ଟିକେ କସେ ଟିକେ ପାଣି ଦେଇକି ଆଳୁକୁ ଘୋଡେଇ ଦିଏ ଟିକେ। ତା ପରେ ମସଲା ଆଳୁ ସହିତ ଟିକେ କଷି ହେଇଗଲା ପରେ ସେଥିରେ ପାଣି ଦେଇଦିଏ। ପାଣି ଦେଇ ସାରିଲା ପରେ ପାଣି ସହିତ ଆଳୁ ଯେତେବେଳେ ଫୁଟିବ ମାନେ ଆଳୁ ଟିକେ ଟିକେ ଟିକେ ସିଝି ଆସିବ। ସେଇ ସମୟରେ ମାଛ ପକେଇକି କିଛି ସମୟ ପ ମାନେ ଛାଡି ଦିଏ ଫୁଟିବା ପାଇଁ। ତା ପରେ ହେଇ ସାଇଲା ପରେ ଉପରେ ଟିକେ ଧନିଆ ପତ୍ର ଆଉ ଗରମ ମସଲା। ହେଇଗଲା ମାଛ ତକାରି।
ହଁ।
ତ ଜଣେ ଜଣେ ସୋରିଷ ବଟାଦିଅନ୍ତି ସୋରିଷ ବଟା ଦେଲେ ଭଲ ଲାଗେ। କିନ୍ତୁ ଏଠି ତ ସୋରିଷ ସେମିତି ବାଟି ହବନି ଛେଚିଲେ ବି ସିଏ ଟିକେ ଛେଦ୍ରା ହେଇ ରହିବ। ଆଉ ଗୁଣ୍ଡ ତାର ମା ମିଳୁଛି ବଜାରରେ। କିନ୍ତୁ ମତେ ଗୁଣ୍ଡ କିଣିକି ଖାଇବା ପାଇଁ ଭଲ ଲାଗେନି। ସେଥିପାଇଁ ମୁଁ ଏମିତି କରେ ତଥାପି ଭଲ ଲାଗେ ମୁଁ ଯେମିତି କହିଲି।
ହଁ। ମୁଁ ତେ କେବେ ଖାଏନି ମାନେ ମୁଁ କେବେ ଖାଇବିନି।
ମାନେ ତମେ ଆଇଁଷ ଖାଅନି।
ନା ଖାଏନା ସେଥିପାଇଁ ମୁଁ ତ ପ୍ରୋସେସ ଟା ଜାଣିନି। ମତେ ଭଲ ଲାଗେନି ଆମ ଘରେ କେହି ବି ଖାଆନ୍ତିନି।
ହଁ ନାଇଁ ନ ଖାଇବା ଟା ବି ଭଲ। କାରଣ ଆମେ ଯେତେବେଳେ ଖାଉଛୁ ସେତ ମାନେ ଜଣକୁ ଆମେ ମାରିକି ଖାଉଛୁ ନା। ତ ସେଟା ନ ଖାଇବାଟା ଭଲ କିନ୍ତୁ ହୁଁ ମୁଁ ତ ଖାଇ ଆସିଛି ତ ସେମିତି ତ ଛାଡିିନି ଆଗକୁ ଦେଖିବା କଣ ହଉଛି।
ହଁ।
ଭାବେ ମୁଁ ମାଛ ଛାଡିବା ପାଇଁ ତ ମୋର ଜମା ଇଛା ନାହିଁ। କାରଣ ମାଛ ଟିକେ ମତେ ଭଲ ଲାଗେ। ମୁଁ ପଛେ କୁକୁଡ଼ା ମାଂସ ଛେଳି ମାଂସ ଛାଡିଦେବି କାରଣ ସେ ଯେହେତୁ ଯିବ ପୁରାପୁରୀ ଏଡେ ଏଡେ ଯିବ। ତାଙ୍କୁ ମାରିକି ଖାଇଲା ବେଳକୁ ମତେ ଭଲ ଲାଗେନି ଯେତେବେଳେ ମୁଁ ବଜାରକୁ ଆଣିବା ପାଇଁ ଯାଇଥି ବି ତ ସେଇ ସମୟରେ କଣ ହୁଏ ନା ସେମାନଙ୍କୁ ମୋ ଆଗରେ କାଟୁଥିବେ। ତ ମତେ ସେଇ ସମୟରେ ଖାଇବା ପାଇଁ ଆଉ ଭଲ ଲାଗେନି। କିନ୍ତୁ ମାଛକୁ ମୁଁ ଜମା ଛାଡିବିନି।
ଅ ଏମତି ବଜାରରେ ମାଛ ବି ତ କଟାଯାଏ।
ହଁ କିନ୍ତୁ ତ ସେମାନେ ପୁରାପୁରି ଚା ଚାଲିବା ବୁଲିବା ଜୀବନ ପୁରା ପୁରି କୁକୁଡ଼ା ଆଉ ଛେଳି। ତ ସେଥିପାଇଁ ତାଙ୍କୁ କାଟିଲେ ମତେ ଭଲ ଲାଗେନି।
ହଁ।
ହଁ, ଛେଳି, କୁକୁଡା ଏମାନଙ୍କୁ ଘରେ ପୋଷୁଛୁ ନା, ମାଛକୁ ତ ପୋଖରୀରେ ଦେଖି ବି ପାରୁନୁ, ତ ସେଥିପାଇଁ ବୋଧେ ଲାଗୁଥିବ।
ହଁ, ମାନେ ମାଛ ମୁଁ ପୋଖରୀରେ ଦେଖିଚି ମାନେ ସେ ପୁରା ପୁରି ଏଡେ ଏଡେ ଜୀବନ ତ ତାଙ୍କୁ ହାଣିକି, ତାଙ୍କର ଯୋଉ ରକ୍ତ ତ ସେସବୁ ଦେଖିଲେ ଭଲ ଲାଗେଇନି। କିନ୍ତୁ ଅ ଫେର ଭାବେ ମାଛକୁ କଣ ପାଇଁ ଛାଡି ହେଇଯାଏ ନୁହେଁ ନା, କାରଣ ମା ଛ ବି ଗୋଟେ ଗୋଟେ ମନ୍ଦିରରେ ଭୋଗ ହୁଏ। ତ ଯଦି ଭଗବାନ ଖାଉଛନ୍ତି, ଏଇଟା ବି ଗୋଟେ ଖାଦ୍ୟରେ ଯାଉଛି। ତ ଭଗବାନ ତ ଆଗରୁ ହିଁ ଖାଦ୍ୟ ଆକୁ କରିଛନ୍ତି, ତ ସେଥିପାଇଁ ମୁଁ ଖାଇଦିଏ। ସେମିତିରେ ବି ଶରୀର ପାଇଁ ଦରକାର ନା, ତ ସେଥିପାଇଁ ଖାଏ ମୁଁ। କିନ୍ତୁ ଯଦି କିଏ କହିବ ଆଇଁଷ ଛାଡିବା ପାଇଁ ମୁଁ କୁକୁଡ଼ା, ଆଉ ଛେଳି କି ଛାଡିଦେବି।
ହଁ।
ଆଉ କଣ କୁହ? ପଖାଳ ସହିତ ତ ମାଛ ଭଜା ମତେ ତ ବହୁତ ଭଲ ଲାଗେ। ମାଛ ସହିତ ଟିକେ ଲଙ୍କା ଚକଡି ଦବ, କଞ୍ଚା ଲଙ୍କା ଟିକେ ରସୁଣ ଅ ଚକଡି ଦବ ଆଉ ଟିକେ ସୋରିଷ ତେଲ, ସ୍ଵାଦ କହିବା ବାହାରେ। ତମେ ଆଗରୁ କେବେ ଖାଇନ ନା, ଖାଇଛ, ତାପରେ ଛାଡିଛ?
ନାଁ, ଖାଇନି। ଛୁଆବେଲେ ତ ମନେ ପଡୁନି କିନ୍ତୁ ମୁଁ ଯେ ଯେତେହେଲେ ବଡ ହେଲେ ତା ପରେ, ନା ଖାଇନି।
ହଁ। ହଁ, ସେଇଟା ବି ଭଲ କଥା। କାରଣ ଭଗବାନ କହିଛନ୍ତି ତମେ ଗୋଟେ ଜୀବକୁ ମାରିକି ଖାଉଛ ତ, ସେଇଟା ବହୁତ ବଡ ପାପ। ଆମେ ତ ଗଲେ ଉ ଉପରେ ଛଣା ହବୁ, ହାଁ ଯେତିକି ଜଣଙ୍କୁ ଖାଇଛୁ। ତମେ ଛଣା ହବନି।
ନା ସେମିତି ନୁହେଁ, ଆଉ ବି ମଧ୍ୟ ତ ପାପ ହୁଏନା। ଖାଲି ଖାଇବା ଦ୍ଵାରା ଉମ୍ ଏମିତି କିଛି ନାହିଁ।
ହଁ, ଆଉ ତ ବାକି ସବୁ କର୍ମ ଅଛି। କିନ୍ତୁ ଆମେ ଯେତିକି ଯାହା କୁକର୍ମରୁ ବଞ୍ଚିପାରିବା ଆଉ।
ହଁ।
ଆଉ କଣ କୁହ, ତମକୁ ଆଉ କଣ ଭଲ ଲାଗେ?
ହୁଁ, ମତେ ଆଳୁ ଭଜା ଭଲ ଲାଗେ ପୋଟଳ ଭଜା, ଭେଣ୍ଡି ଭଜା ଏସବୁ ଭଲ ଲାଗେ। ଅଁ ଆଚ୍ଛା, ଏଇ ପନିର କେମିତି ରାନ୍ଧନ୍ତି ତମେ କହିଥିଲ? ମାନେ ତମେ କେମିତି ରାନ୍ଧ?
ନା, ମୁଁ କେବେ ସେଇଟାକୁ ରାନ୍ଧିନି। ଥରେ କଣ କରିଥିଲେ ନା, ଭାଇ ବୋଧେ ଆସିଥିଲେ କି କଣ ତ ମତେ ରାନ୍ଧିବା ପାଇଁ ପଡିଥିଲା, କିନ୍ତୁ କେମିତି କଣ ରାନ୍ଧିଥିଲି ମୋର ମନେ ନାହିଁ। ସେ କଣ କହିଲୁ, ମୁଁ ଯେହେତୁ ବାହାରେ ରହୁଛି ତ ମୁଁ କେବଳ ନିଜ ପାଇଁ କମ୍ କମ୍ ପରିମାଣର ଯାହା ରାନ୍ଧିପାରିବି। ତ ଯେତେବେଳେ ଅଧିକ ଜଣଙ୍କ ପାଇଁ ମତେ ରାନ୍ଧିବା ପାଇଁ ପଡେ, ତ ମତେ ସାହସ ପାଏନି କି ମୁଁ କରିବି କାଳେ ଭଲ ହବନି। ତ ସେଥିପାଇଁ ମୁଁ କେବେ ଅଧିକ ଜଣଙ୍କ ପାଇଁ କେବେ ରାନ୍ଧିନି। ତ ଘରେ ଯେତେବେଳେ କେହି କୁଣିଆ ଆସନ୍ତି ମାନେ ବନ୍ଧୁମାନେ ଯେତେବେଳେ ଆସନ୍ତି, ତ ସେତେବେଳେ ମୋ ଦେଇ କରେ ନହେଲେ ବୋଉ କରେ, ତ ମୁଁ ସେମିତି କେବେ କରିନି।
ହଁ। ଏବେ କଣ କରୁଛ ପଢାପୁଢି?
ନାଇଁ ଏବେ ମୁଁ ଚାକିରି କରୁଛି। ପଢାପଢି ସରିଗଲାଣି ଆଉ କୃଷି ବିଭାଗରେ କରୁଛି।
ହୁଁ। ତ କୃଷି ବିଭାଗରେ କଣ କେମିତି ଟିକେ ସେ ବିଷୟରେ କୁହ।
ହୁଁ ସେମିତି ତ କଣ ମାନେ କଣ କହିବି ସେ ବି ସେ ଆମକୁ ଯାହା କାମ ଦିଅନ୍ତି ସେଇଟା ଆମେ କରୁ। କୃଷି କୃଷି ବିଷୟରେ କହିବି ତମକୁ। ହଁ ଧାନ ଚାଷ କେମିତି ତମେ ଜାଣିଛ।
ହଁ। ହଁ ପ୍ରଥମେ ଧାନ ବୁଣାଯାଏ। ମାନେ ହଳ ଯେତିକି ଧାନ ବୁଣଯାଏ ତାପରେ। ହଁ ପାଣି ଆସିଲେ ସେଇଟା ଧୀରେ ଧୀରେ ବାହାରିବ।
ମାନେ ତମେ ତଳି ପକାଇ ତଳି ପକାୟନା ତଳି ପକାଅନି।
ଆ ଦିଟା ଯାକ କରୁ।
ଅ ହ ବୁଣା ବି କର ଆଉ ତଳି ବି ପକାଅ।
ହଁ। ଠିକ ସମୟରେ ପାଣି ଆସିଲେ ହୁଏ ନା ନହେଲେ କେମିତି ହବ?
ତ ଆମ ଆଡେ କେମିତି କଣ କଉଛ ଆମର ଦ ଯୋଉ ଦି ଦିନ ଧରିକି ପାଣି ପଡେ ପାଣିରେ ପଡେ ହଉଛି ଧାନ ତ ଧାନ ଦି ଦିନ ପରେ ତାକୁ ଛାଣିକି ଯୋଉ ଅଖା ଆଖା ଜାଣିଛ ଯୋଉଟା ଶୀତୁଳୀରେ ହେଇଥାଏ। ତ ସେ ଅଖା ଅଖା ତଳେ ପୁରା ହେଇଥିବ ତା ମଝିରେ ଧାନ ଥୁଆ ହେଇଥିବ। ଫେର ତା ଉପରେ ଅଖା ଅଖା ପଡିଥିବ ଏମତି ଘୋରା ହେଇଥିବ ତା ମଝି ମାନେ କିଛି ସମୟ ପରେ ଫେର ଗୋଟେ ଦିନ ପରେ ଏମିତି ଟିକେ ଟିକେ ପାଣି ଛିଞ୍ଚା ହୁଏ। ତ ଯାହା ଦ୍ଵାରା ଗରମ ବି ହବ। ଥୁଅ ଆଉ ପାଣି ପାଇଲେ ସେ ବି ଟିକେ ଗଜା ବି ଉଠିବ ତ ଗଜା ଯେତେ ବେଳେ ଟିକେ ଟିକେ ହେଇ ଯାଇଥିବ ସେତେ ବେଳେ ନେଇକି ଆମେ ହଳ ହେଇଥିବା ବିଲରେ ତାକୁ ହଉଛି ବୁଣା ଯାଏ। ତାପରେ ତଳି ଯେତେ ବେଳେ ଟିକେ ଟିକେ ବଡ ହବ ବଡ ହେଲା ବେଳକୁ ତ ତମେ ଯଦି ମଝିରେ ସାର ପକେଇବାକୁ ଚାହିଁବ ତ ସାର ଟିକେ ପକେଇବ ତଳି ଟିକେ ଭଲ ହବା ପାଇଁ ତାପରେ ତଳି ଠିକ୍ ଟା ବଢିଗଲା ପରେ ତା କୁ ଆମେ ତ କାମଖା ଲଗେଇକି ହିଁ ତାକୁ ରୋଇବା ପାଇଁ ପଡେ। ତ ନିଜେ ତ ଏତେ ସବୁ ବିଲ ହେଇ ପାରିବନି। ସେଥିପାଇଁ ବାପା କାନଚା ଲଗେଇକି ତାକୁ ରୁଅନ୍ତି ବାଳୁଙ୍ଗା ଗଛ କଣ ଜାଣିଛ?
ନା।
ତ ଧାନ ଭଳିଆ ସେ ଦେଖିବା ପାଇଁ ଧାନ ଗଛ ଭଳିଆ। ତ ଯେତେ ବେଳେ ଧାନ ବିଲରେ ରୁଣା ହେଇଥିବ ତା ମଝିରେ ହଉଛି କିଛିଟା ବାଳୁଙ୍ଗା ଗଛ ଉଠିଥିବ ମାନେ ପୁରା ପୁରୀ ଧାନ ଗଛ ଭଳିଆ। ତ ତାକୁ ଦେଖିକି ହି ଉପାଡିଆରେ ଅଛି। ନହେଲେ ସିଏ ତ ସେଥିରେ ଧାନ ତ ଫଳିବନି। ତ ସେ ଗଛ ରହିଲେ ଧାନ ଗଛ ବି ଭଲସେ ବଢି ପାରିବନି। ତ ସେଥିପାଇଁ ରୁଣି ସାରିଲା ପରେ ମଝିରେ ଯାଇକି ଟିକେ ଟିକେ ଓପାଡିବା ପଡେ। ଆଉ ତମେ କଣ କୁହ। ତମ ବାଡି ରେ ସବୁ କଣ କିଛି ଗଛ ଲଗେଇଛ ପନିପରିବା?
ହଁ ଏବେ ତ ଲଗେଇନି ଗତ ବର୍ଷ ଲଗେଇଥିଲୁ କୋବି ଫୁଲ କୋବି ବନ୍ଧାକୋବି। ଆଉ କଞ୍ଚାଲଙ୍କା ବାଇଗଣ। ଶାଗ। ଲଗେଇଥିଲୁ ଏ ବର୍ଷ କିଛି କରିନି।
ମାନେ ତମେ ଖାଇବା ପାଇଁ ଲଗାଅନା ତାକୁ ବିକ୍ରି କର।
ହଁ ଖାଇବା ପାଇଁ ଲଗାଉଁ। କିନ୍ତୁ ଯଦି ବଳିଯିବ ତାହେଲେ ବିକ୍ରି କରିଦଉ।
ହଁ ତ ଆମର ସେମିତି କିଛି ବିକ୍ରି ହବା ପାଇଁ ତ ଲାଗେନି। ତ ଆମେ କେବଳ ଖାଇବା ପାଇଁ ହିଁ କରୁ। କାରଣ ବିକ୍ରି କରିବା ପାଇଁ ଲଗେଇବାକୁ ହେଲେ ସେଇଭଳିଆ ତାକୁ ଯତ୍ନର ସ ସାର ଦିଅ ହରମୋନ ଦିଅ ତ ଏମିତି ସବୁ ଦବା ପାଇଁ ପଡ଼ିବ। କୀଟନାଶକ ପକେଇବ ଆମର କେବଳ ନିଜ ଖାଇବା ପାଇଁ ହୁଏ। ଗଛ ବ
ନହେଲେ ଗଛ କୁହେନି ହଁ ଏମତି। ଅ ତୁମ ଅଞ୍ଚଳରେ କୋଉ କୋଉ ଗଛ ମାନେ ଭଲ ହୁଏ?
ଅଁ ତ ମାନେ ଆମ ଅଞ୍ଚଳରେ ତ ଭଲ ହୁଏ ମାନେ ଅନ୍ୟ ଚାଷୀ ମାନେ ତ ସେମାନେ ତାଙ୍କର ଗଛ ବି ସବୁ ଲଗାନ୍ତି ଫୁଲ କୋବି, ବନ୍ଧାକୋବି ଯିଏ ସବୁ ବିକ୍ରି ଉଦ୍ଦେଶ୍ୟରେ ଚାଷ କରନ୍ତି। ତ ସେମାନେ ଭଲସେ କରନ୍ତି ନେଇ ବିକ୍ରି ବି କରନ୍ତି। ଆମର ତ ସବୁ ପନିପରିବା କହିବାକୁ ଗଲେ ଫଳେ। ଭଲ ସେ ବି ଫଳେ ବାଇଗଣ ହଉ ଭେଣ୍ଡି ହଉ ମକା ହଉ। କି ଯାହାବି ତମେ ପନିପରିବା ଦେଖିବ ଆମ ଅଞ୍ଚଳରେ ହେଇଥିବ। କିନ୍ତୁ ଆମେ କରୁଉନି ଆମେ କେବଳ ବର୍ଷା ଦିନେ ଲଗାଉ କନା ଜହ୍ନି ଆଉ କାକୁଡ଼ି ଆଉ ହେଲା ଛଚିନ୍ଦ୍ରା ଏଇଟା ହିଁ ଆମର ବର୍ଷା ଦିନରେ ମୁଖ୍ୟ ବାରିଆଡ଼େ ଲାଗେ ଆମର। ତ ସେଥିରେ କିଛି ନା ସାର ଦବା ପାଇଁ ପଡ଼େ ନା କିଛି ବି ତାକୁ ଲଗେଇବ ଖାଲି ସେ ଆ ମାନେ ଉଚିଲା ବେଳକୁ ମାଡ଼ିଲା ବେଳକୁ ତ ତାକୁ ଟିକେ କଣ ତାକୁ କହନ୍ତି ତ
ତାର। ତାର ଦେ ନାଇଁ ତାର ସାର ନିଏ।
ହଁ। ନାଇଁ ଆମ ଆଡ଼େ ତାକୁ ଗୋଟେ କଣ କହନ୍ତି। ମାନେ ଯୋଉଟା କି ଟାଠ ଦେଇକି ତାକୁ ଟିକେ ଲଟେଇବା ପାଇଁ। ଛଡ଼ାଯାଏ।
ହଁ।
ହଁ ତ ସେଥିରେ ସିଏ ଲଟେଇ ସାରିଲା ପରେ ସିଏ ତାର ଆପେ ଆପେ ଫଳେ। ଛଚିନ୍ଦ୍ରା ତ ବହୁତୁ ଭଲ ଫଳେ ଦି ବର୍ଷ ପୂର୍ବରୁ ଆମର ଜହ୍ନି ବି ବହୁତୁ ଭଲ ଫଳିଥିଲା। କିନ୍ତୁ ଏଇ ଦି ବର୍ଷ ହବ ଜହ୍ନି କାକୁଡ଼ି ଗଛ ଟିକେ ଭଲସେ ହଉନି। କିନ୍ତୁ ଛଚିନ୍ଦ୍ର ଆମର ଭଲ ହୁଏ। ଆମ ତ ତମେ ବରକୋଳି ଜାଣିଛ?
ହଁ।
ହଁ ତ ଆମ ଆଡ଼େ ବରକୋଳି ହୁଏ ମାନେ ଆମର ନିଜର ବରକୋଳି ଗଛ ବି ଅଛି। କିନ୍ତୁ ଆଗୁରୁ ସେତେବେଳେ ତ ଖାଇବା ପାଇଁ ମିଳୁନଥିଲା ବରକୋଳି। ତ ଆମର ଯେହେତୁ ଗଛ ନଥିଲା ଆମେ ଅ ଅନ୍ୟ ଲୋକଙ୍କର ଏ ମୋର ମୋ ସାଙ୍ଗର ଯାଇକି ଚୋରି କରିକି ଆଣିକି ଖାଉ। ତ ଏବେ ଆମର ନିଜର ଫଳୁଛି କିନ୍ତୁ ମୁଁ ସେଠି ନାହିଁ ଖାଇବା ପାଇଁ।
ହଁ। ନାଇଁ ଯୋ ମାନେ ସାଙ୍ଗସାଥିଙ୍କ ସହ ଚୋରି କରିବା ଗୋଟେ ଅଲଗା ପ୍ରକାର ମଜା ଲାଗେ।
ହଁ। ସେତେବେଳେ ଯାହାହ ସେ ସବୁ ଦିନ ଥିଲା ଏବେ ତ ସେ ଦିନ ଆଉ ଚାହିଁଲେ ବି ଫେରିବନି।
ହଁ।
କଣ କରିବା ଏବେ ଆମର ତ ନିଜର ଗଛ ଅଛି। ମୋ ବୋଉ ପାଖ ଲୋକମାନଙ୍କୁ ବି ନେଇକି କୋଳି ଦିଏ। ନିଅ ଖାଇବ ବୋଲି ଏୟାକୁ।